ହ୍ୟାଲୋ।
ହଁ ହ୍ୟାଲୋ କଣ କରୁଥିଲେ?
ହଁ ଅଛି ଆଉ ଆଉ ତମେ କଣ କରୁଥିଲ?
ହଁ ମୁଁ ଏଇ ବସିଚି ଆଉ କହିଲି କେତେ ଦିନଠାରୁ କଲ୍ କରିନି ତ ମୁଁ କହିଲି ଟିକେ କଲ କରିବି।
ହିଁ ହଁ ମୁଁ ବି ଆଜି ଏମିତି ମନେ ପକାଉଥିଲି। ହଁ ଭଲ ମାନେ ଏ ଟିକେ ଆମର ଏପଟେ ଏବେ ବର୍ଷା ହୋଉଚି ତ ତ ଟିକେ ବାପା ମାଙ୍କର ଦେହ ଖରାପ ଅଛି।
ଓହୋଃ ଜର ହେଇଯାଇଥିବ।
ହଁ ଜର, ଥଣ୍ଡା, କାଶ
ହଁ ପା ଏଇନା ସିଜନ ଟା ଯାହା ହେଲେ ଚେ ଏ ହୋଉଚି ନା ତ ଯାହାହେଲେ ବି ହେବ ସମସ୍ତଙ୍କର ଆଉ। ଆ କଣ କୁହନ୍ତିନି ନା କଣ ଜଗନ୍ନାଥ ଅଣାସର ଘର ଥିଲେ ଅରସ ଦେହ ଫିହ ଖରାପ୍ ହୁଏ ତୁ ଥଣ୍ଡା ଜୋର
ହଁ ସେୟା ହିଁ ହୋଉଚି ଏବେ।
ଆଉ କଣ ଏଥର ରଜ କେମିତି ସେଲିବ୍ରେଟ କଲେ?
ହଁ ମୋତ ତ ତ ରଜ ବୋହୁତ ଆମର ଟିକେ ଧୁମଧାମ ରେ ପାଳନ କରାଗଲା। ମାନେ ନୂଆ ଡ୍ରେସ୍ କିଣିଥିଲି। ଆମ ସାଙ୍ଗ ମାନଙ୍କ ସହିତ ଯାଇକି ବଜାର ଆଉ ପାନ ଖିଲ ନିଜେ ଘରେ ପ୍ରସ୍ତୁତ କରିଥିଲୁ। ତା ସହିତ ଆମର ଏଥର ଗାଁ ରେ ସବୁଠୁ ବଡ଼ ଦୋଳି ହେଇଥିଲା। ଆମେ ସାଙ୍ଗମାନେ ସବୁ ମିଶିକି ବନେଇଥିଲୁ। ହଁ ରଜ ମହୋତ୍ସବ ହୁଏନି କିନ୍ତୁ ଏଥର ଆମେ ରଜ ମହୋତ୍ସବ ଆମ ଆମ ଭିତରେ ଏମିତି କରିଥିଲୁ ସଙ୍ଗୀତ ଆଉ ନୃତ୍ୟ ସମସ୍ତେ ଯେମିତି ଯୋଗ ଦେଇ ପାରିବେ।
ହ ଏଥର ଆମର ବି ହେଇଥିଲା ଆମେମାନେ ବି କରିଥିଲୁ।
ହୁଁ କଣ କରିଥିଲେ?
ହ ଆମେ ବି ବର୍ଷେଝା ହିଁଜ ଆମ ଗାଁରେ ଅଥିଲୁ ଫାଷ୍ଟ ଟାଇମ।
ଓ ହଁ ହଁ ହଁ ଆମର ହୁଏ କିନ୍ତୁ ଆମର ପ୍ରଥମ ଥର ପାଇଁ ଆମର ନୃତ୍ୟ, ସଙ୍ଗୀତ ଏସବୁ କିଛି କରିଲୁ। ।
ଓହୋଃ ନାଇଁ ଆମର ଏଇ ଆମେ ରଜ ହିଁ ପ୍ରଥମ ଥର ଆମ ଗାଁରେ ଏଇ ବର୍ଷ ହେଲା। ଆମେ ସବୁ ଝିଅ ମାନେ ବୁଝାବୁଝି କରିକି କରିଥିଲୁ ଆଉ।
ହଁ ହଁ ବହୁତ ବଢ଼ିଆ ପାନ ଖିଲ ଖାଇଛନ୍ତି?
ହଁ ପାନ ତ ମୁଁ ଖାଇନି କିନ୍ତୁ ଏ ଇଏ କରିକି ଖାଲି ଟିକେ ଖାଇବା କଥା ଆଉ।
ମିଠା ପାନ।
ହଁ ସେଇ ମିଠା ଯୋଉଟା ଲାଗେନି ଧଳା ଧଳା କଣ ଲଗାନ୍ତିନି ସେଟା ନ ଲଗେଇି ନା ଖାଲି ପାନ ଇଏଠି କସେଇକି ଗୁଆ ଆଉ ଯୋଉଟା ଥାଏ ଗୋଟେ ମିଠା ପରିକା ଗୋଟେ ଥାଏ ସବୁ ପକେଇକି ନା ଚେରି ଫେରି ଦିଟା ଖାଇ ଥିଲି।
ହୁଁ।
ଆରଟା ଖାଇଲେ ମୋ ପାଟି ଖାଲି କୁଣ୍ଡେଇ ହୁଏ ଆଉ ନହେଲେ
ହୁଁ ଆଉ କେମିତି ସବୁ ସଜବାଜ ହେଇଥିଲେ?
ସଜ ଆମେ ଜମା ହେଇନୁ ଏଥର ଆମେ ସେଟ ଆମେ ସବୁ । ପେଣ୍ଟ ଗଞ୍ଜି ପିନ୍ଧିକି ବୁଲୁଥିଲୁ ସବୁ ଡେଲି ୟୁଜର ଡ୍ରେସ୍ ହିଁ ପିନ୍ଧିକି ବୁଲୁଥିଲି କାରଣ ଆଉ ବୁଝା ବୁଝି ଆମେ କରିଲୁ ଆମ ଭୁଲ ହେଲା କି ଆମେ ଜାଣିନଥିଲୁ ରଜ ଭୋଜି ଭାତ କଲେ ଏମିତି ହବ ବୋଲି ଆମେ ଗାଁ ସାରା ଲୋକଙ୍କ ପାଇଁ ଭୋଜି କରୁଥିଲୁ।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
କରିଥିଲେ ଯେ ସମସ୍ତେ ରୋଷେଇଆ ତ ଯାହାଲେ ସେ ସେ ରୋଷେଇ ହଁ ରୋଷେଇ ମାନେ ଆସିଛି ଯାହାହେଲେ ରୋଷେଇ କରିବ ନା। ପରିବା ପତ୍ର ଆଣି ମାର୍କେଟ ରୁ ସଉଦା କିଣି ଆଉ ଡେଲି ତ ପରିବାଟା ତ କିଣିବ ସଉଦ ପତ୍ର କିିଣି ଆଣି ରଖିଦବ। ପରିବା ତ ଡେଲି ଯାହାହେଲେ ଇଏ ହବ ନହେଲେ ପଚିଯିବ। ଏତେ ପରିବା ରଖିବା ପାଇଁ ବି ଜଣଙ୍କ ଫ୍ରିଜ ତ ଯାହାହେଲେ ଦରକାର ନା ବଡ ଫ୍ରିଜ ଟେ।
ଡେଲି ମଜା। ମାନେ ମାର୍କେଟ ଯିବୁ ଡେଲିଆ ମାର୍କେଟ ଯାଇକିନା ପରିବା କିଣିବୁ ଆସିବୁ। ଓ ଯଉରା ରଜ ସବୁ ଯୋଉରା ହେଇଥିଲା ମାନେ କୋଉ ଚଲାବୁଲା କରିକିନା। ଆ ସବୁ ଚକୋଲେଟ ବିସ୍କୁଟରେ ସବୁ ଜରିଫରି ସବୁ ପକେଇଥିଲେ ସେରା ଯାଇକି ମାନେ ଓଳେଇବୁ ରଜରେ ଝାଡୁରା ଛୁଅନ୍ତିନି କିନ୍ତୁ ତମେ ଯାଇକି କାମ କରୁଛ ତୁ। ଏଥର ତିନି ଦିନି ଆମେ ଭଲଇକି କାମ କରୁଛୁ। ଓଳା ଓଳି କଲୁ
ହଁ।
ଆଉ ଯୋଉଁରା ବଡ଼ ବଡ଼ ହଳାରା ଲୋକ ରଜରେ କେହି ଲୋକ ମିଳିଲେନି। ମାନେ ମଜା ଫଜା କରିବାପାଇଁ ସମସ୍ତେ ରଜ ରଜରେ କେହି ଆସିଲେନି ଯାହାକୁ ପଇସା ଦେଲୁ ବି ପାଞ୍ଚଶହ ଟଙ୍କା ନିଅ ବୋଲି କରିବ। ପାଞ୍ଚଶହ ଟଙ୍କା ପାଇଁ ବି ନେଇକି ଆସିଲେନି କେହି। ଆମେ ମାନେ ସବୁ ଝିଅ ବେଳେ ଏଟେ ବଡ ବଡ ହୁଅନ୍ତା ଜଣକା ଦି ଦି ଜଣ ଗୋଟେକୁୁ ଧରିକି ମାଜିଛୁ।
ହଁ ହଁ।
ଆମେ ଆର ବର୍ଷ କହିଛୁ ଆମେ ଜମା କରିବୁନୁ ରଜ ଯେ ଏତିକି ହେଲା ହେଲା ରଜ ଡ୍ରେସ୍ କେହି ପିନ୍ଧି ନାହାନ୍ତି। ସଜ ହବାତ ଛାଡ଼ ଡ୍ରେ
ହଁ ମାନେ କାମ ଭି ଭିତରେ ବ୍ୟସ୍ତ। ମାନେ ଯିଏ ତ ସବୁ ବୁଝାବୁଝି କରୁଛି ସିଏ ତ ସଜ ହେଇପାରିବନି ପ୍ରାୟ।
ନା ଯାହାହେଲେ
ଆମେ ଏତେ ଭୋଜି ଭାତ ତ ଆମେ ନିଜେ ଆମେ ସାଙ୍ଗ ସାଙ୍ଗ ମିଶିକି ସବୁ କରି ଦେଇଥିଲୁ। ତ ଏତେ କିଛି ବେଶୀ ପଟୁଆର କରିନଥିଲା ଆଉ ଆମେ ସଜାସଜି ଶାଢୀ ପିନ୍ଧିଥିଲୁ। ଅଳତା ଲଗେଇଥିଲୁ ଆଉ ମାନେ ଗୋଟେ ଦିନ ଆଗରୁ ବଜାର ଯାଇକି ଆମର ଯାହା ମୁହଁର ଡେ ପୁରସନ୍ କରିବେ ମାନେ ବହୁଁ ସଜାସଜି କରିକି ଆସିଥିଲୁ। ଆଉ। ଇଏ ମତେ ସଜଉ ଥିଲା ମୁଁ ତାକୁ ସଜଉ ଥିଲି ଫୁଲ ମାଳ ଗୁନ୍ଥା ଯାଇଥିଲା ଫୁଲ ମାଳ ଲଗେଇଲୁ। ତାପରେ ସବୁ ମିଶିକି ଦଳି ପହଞ୍ଚିଲୁ। ଯାହାକୁ ଯାହା ଗୀତା ଆଉଥିଲା ଗୀତ ମଧ୍ୟ ଆମର ଗାଇଲେ ସମସ୍ତେ ତାପରେ ଲାଷ୍ଟରୁ ଭୋଜି କରିଲା ମଃ ଭୋଜି ମାନେ ଆମର କରାଯାଇଥିଲା। ଆମେ କରିଥିଲୁ ଉପମା। ପୁରୀ ତରକାରୀ।
ନାଇଁ ଆମର ଫାଷ୍ଟ ରଜ ଦିନ ହେଇ ଥିଲା ହଉଛି। ଏଇ ଫାଷ୍ଟ ରଜ ଦିନ ଆମେ ଜାଣିଛୁ ଇଏ ସୂତା ଫୁତା କଟାଫଟା ହବ ବୋଲି। ଆମେ ଏ ଏତେ ଆୟୋଜନ କରି ପାର ନଥିଲୁ ଖାଲି ପ୍ୟାକେଟ କରିଦେଇଥିଲ। ଅ ଆଣିଥି ଭରି ବରା। ଆଳୁଛପ ସିଙ୍ଗିଡା ହରିକା ପାଣି ବୋଟଲ ମିଠା ଏରା ସବୁ ପ୍ୟାକେଟ ଆଣିଥିଲୁ ଭରି ଦୁଇଶହ ତିନିଶହ ଲୋକଙ୍କ ପାଇଁ ଆଉ ସେକେଣ୍ଡ ରଜ ଦିନ ଭାତ ଆଉ ଡାଲମା ଖଟା ଆଉ କଣ ହେଇଥିଲା ପୋଟଳ। କୁରୁମା ପାମ୍ପଡ଼ ଏଇଥିଲା। ଆଉ ସେକେଣ୍ଡ ଥାର୍ଡ଼ ଲାଷ୍ଟ ରଜ ଦିନ ହେଇଥିଲା ଭାତ ଡାଲି। ମିକ୍ସର ପାସ୍ ପାମ୍ପଡ ଆଉ ଖଟା ଆଉ।
ହୁଁ।
ହେଇଥିଲା ଏତେ ଜିନିଷ କଲାବେଳକୁ ସିଏ ବି ତାକୁ ଜିନିଷ ବ ପତ୍ର ଯୋଗା ଭୋଜିରେ ତ ତମେ ଜାଣିଥିବେ ଘରେ ଗୋ ଟେ ଅକେଜନ ହେଲେ କେତେ ସବୁ ଜିନିଷ ତ ସବୁ ମିଳେ ନା ଯାହା ଏଇ ଆଙ୍କ ଘରୁ ଏଇଟା ଆଣେ ତାଙ୍କ ଘରେ ଏଇଟା ଥିବ ପୁଣି ତାଙ୍କ ଘରକୁ ଯିବୁ ପୁଣି ନଥିବ। ଆଉ ଯା ଏମତି ହେଇଛି ଏଥର ଆଉ। ତୋର ତ ଯାହା ମୁଁ ଏ ବର୍ଷ ବସିିନି।
ଓ ହଁ ଆମେ କରିଥାନ୍ତୁ ଭାତ ଡାଲମା। ସେ ସେତିକି ଆମକୁ ଜାଗା ମାଳିଲାନି। ମାନେ ଏତେ ବଜାର ଯାଇକି ସାମାନ କିଛି ଆଣି ହେଲାନି ସେଥିପାଇଁ ଆମେ କରିଦେଇଥିଲୁ ଚଉମିିନ ଚଉମିିନ ସହିତ ଏ ଚାଉମିିନ କହୁଛି ଉପମା। ଆଉ ପୁରୀ ତରକାରୀ ସେଟା ସହଜରେ ହେଇଗଲା ମା ମାନେ ସବୁ ଯାଇକି ଆମର ର ସେ ଯୋଉ ପୁରୀ ବଳିଦେଲେ ଆଉ ତୋର୍ କାରୀ ବନେଇଥିଲି ମତେ ଟିକେ ଏମିତି ବନେଇବା ପାଇଁ ଭଲ ଲାଗେ ବନେଇଥିଲି। ଆଉ ଉପମା ଟା ତ ସହଜ ସେଟା ବି ବନେଇ ଦେଇେଇଲି। ଖାଇଲୁ ଭଲ ଲାଗିଲା ଘରେ ତ ସବୁବେଳେ ଭାତ ଖାଉଚୁ ତ କେହି ମତେ ଭାତ ଖାଇବେନି କହିଲେ।
ଓହୋ।
ହଁ କଁ କଲୁ କମ୍ ପଇସାର ହବ ମାନେ ସୂଯି ପୁରା
ଭାତ ନା ମୁଁ କହିଲି ଆମର ଏଇଠି ଅରୁଆ ଭାତ ହୋ କଣ ଯୋଉ କଣ ସଂସ୍କୃତି ପଡେନି ନା ମଝି।
ସେଥିପାଇଁ ଗୋ ଆଳ ବି ଆମେ ଆଣିଥିଲୁ ବାରି। ଏଗା ହେଇଗଲା ଆମର ଆଉ ଅଳାଭାତ। ଆଉ ଆମର ପାସ୍ ବି ହେଇଥିଲା ଯୋଉ ଇଏ କଣ ଦଲିଆ ପାସ୍।
ହୁଁ ହୁଁ ହୁଁ।
ସେଟା ବି କମ୍ ଏମ୍ସିସ୍ ଟିକେ ସମୟ ଲାଗିବ କମ୍ ବି ଟଙ୍କା ପଡ଼ିବ। ହୁଁ ଚାଉଳ ପାସ୍ ଅପେକ୍ଷା ଦଲିୀୟ ପାସ୍ ଟା ବି କମ୍ ପଇସା ବଲେ ଲାଗେ ନା। ସେଥିପାଇଁ ସେଟା ହେଇଯାଇଥିଲା ହେଥିଲା ମାଁ ଭଲ ମଜା ମସ୍ ଆମେ କରିନୁ କିନ୍ତୁ ଗାଁ ଲୋକ ସମସ୍ତେ କରିଚନ୍ତି ନାଚ ମାନେ ସବୁ ଖେଳ ପେଳ କମ୍ପିଟିସନ୍ ହେଇଥିଲା ମ୍ୟୁଜିକ୍ ଚେୟାର୍ ଆଉ ବାଟି ଚାମଚ। ଆଉ କଣ ବହୁତ୍ ସବୁ ସେଇ ଲୋକମାନୋନେ ସମସ୍ତେ ଆସିକାଇ ମଜା କରିଚନ୍ତି। ଆମ ଗାଁସ୍ତ୍ ରେ ଆମର୍ ଆମ ସାଇଟା କେଇ କା ଆମେ ମନା କରିଥିଲି ଟିକେ ରଷେଇ କରିବନି ସ୍ତ୍ରୀ ଲୋକଙ୍କର ଗୋଟେ ଟିବି ହେଇଥିଲା ଭଲ ଲାଗିଲା ସମସ୍ତେ ମଜା ହେତୁ କଲେ ଆଉ
ହୁଁ ହୁଁ ହୋଉ ଆମେ ତ ମେ ତ ମଜା ନେଇଥାଉଛେ ମା ମାନେ ଟିକେ ମଜା ନିଅନ୍ତୁ।
ହଁ ହଁ ତାଙ୍କର ବି ଛୁଟି ଥିଲା ରୋଷେଇ ତିନି ଦିନିଆ ମନା ବତୁ ବି କରିବନି ସେଇଠି ଆମେ ରୋଷେଇ କରୁଚୁ ଯେହେତୁ ଝିଅ ପିଲା ଆମ ସାଇର ଓଉ ଝିଅ ପିଲା ବୁଝା ବୁଝି କର୍ଚୁ ଯେଏତୁ ଆଉ କାଇଁ ଘରେ କରିବେ ସମସ୍ତେ ଟି ବରମ୍ ଯାଇଁ ଟିଏ ମଜା ମସ୍ତି କଲେ ଭଲ୍ ଲାଗିବ।
ହୁଁ। ଏମିତି ଆଉ।
ମୁଁ ରଖୁଛି ପରେ କଲ କରିବି ଆଉ।
ହଁ ହଁ ହୋଉ ହୋଉ।
ହ।
ମୁଁ ରଖୁଚି ଆଁ